ହାଲୋ।
ହୁଁ ଶୁଭ ସକାଳ।
ହୁଁ ତମକୁ ବି ଖାଇସାରିଲଣି।
ନା ଖାଇନି ଏଇ ଯୋଉ। ଗାଧେଇନି ଗାଧେଇକି ଖାଇବି ଆଉ।
ଓହୋ। ମୁଁ ବି ଖାଇକି ଆସିକି ବସିକି ଟିକେ ହଁ।
କଣ ଖାଇଲ?
ଆଜି ଇଡଲି ବାହାରୁୁ ନେଇକି ଆସିଥିଲେ ଆଉ ତରକାରୀ।
ଓ ହୋ। ଆଉ ଆଉ ସବୁ କଣ କରୁଛନ୍ତି ଘରେ?
ଘରେ ତ ଅଛନ୍ତି ମମି ଯାଇଛନ୍ତି ମୁଁ ମୋ ଗୋଟେ ଆଣ୍ଟି ଘରକୁ। ବାପା ହେଇଁକ ଯାଇଛନ୍ତି ତ ମୁଁ ମୋ ଭଉଣୀ ଘରେ ଅଛନ୍ତି। ହୁଁ।
ଓହୋ। ଆମ ଘରେ ସବୁ ରୋଷେଇ ବେସ କରୁଛନ୍ତି।
ଓହୋ ଆଛା।
ଆଜ କାଲି ସମସ୍ତେ ଏବେ ଯୋଉ ମୋବାଇଲ ଫୋନ ସମସ୍ତେ ଧରିଛନ୍ତି ନାଇଁ। ଛୋଟ ଛୋଟ ଛୁଆ ବି ଏବେ ସବୁ ମୋବାଇଲ ଧରିକି ବସ୍
ଛୋଟ ଛୁଆକୁ ଦେବା ଦରକାର ନାଇ। ହୁଁ ସେ ଗେମ୍ ଫେମ୍ ଏମତି ହଁ ଏବେ ସବୁକୁ ଦେଇଦଉ। ଛନ୍ତି ମାନେ ଗେମ୍ ଫେମ୍ ଏମତି ବାହାର ଖେଳିବେ ସେଟା ଭଲ ଫୋନ ମାନେ ନିଶ ଭଲ ନାଇଁ।
କିନ୍ତୁ ଯୋଉଁ ଫୋନ ଯେମିତି ସମସ୍ତଙ୍କ ପାଇଁ ଗୋଟେ ଜରୁରୀ ଜିନିଷ ହେଇଯାଇଛି ମାନେ ଫୋଲ ନଥିଲେ ବଞ୍ଚି ହବନି।
ହଁ ସେଟା ତ ଅଛି।
ମୋବାଇଲ ଯୋଉ ଲୋକମାନଙ୍କ ପାଇଁ ଯେତିକି ଭଲ ସେତିକି ଖରାପ ପୁଣି।
ହଁ ହଁ ମାନେ ସେଇଟା ତମେ ଯେମିତି ବ୍ୟବହାର କର ଭଲରେ ବି ହେଇପାରିବ ହୁଁ ଛୋଟଛୋ ସୁ ଦବା ଦରକାର ନାହିଁ ମାନେ ଫୁନ ଏତେ। ହଁ
ମୋବାଇଲ ସମସ୍ତଙ୍କ ପାଇଁ ଭଲ କଣ କହିଲା କିନ୍ତୁ ଲୋକମାନଙ୍କ ସାଙ୍ଗରେ ଯେମତି କଥାବାର୍ତା ହେଇ ପରିବା ଯଦି ଗୋଟେ ଗୋଟେ ଲୋକ ଦୂରରେ ଅଛି କଥାବାର୍ତ୍ତା ପାଇଁ ଭଲ ଯେମିତି ପଢାପଢିରେ ମଧ୍ୟ ବହୁତ ସାହାଯ୍ୟ କରେ।
ରେ ହଁ।
ଯେମତି ଅନଲାଇନ କ୍ଲାସ ଯୋଉ ନୋଟ ଆ ଭିଡିଓ ଦେଖିକି ନୂଆ କଥା କ ଶିଖିବା ସେଇପରି ସବୁ ଅନଲାଇନ ଦ କଥା ମୋବାଇଲ ସେଇଥିପାଇ ଭଲ କିନ୍ତୁ ଅଧିକ ସମୟ ମୋବାଇଲ ସେଟା ବ୍ୟବହାର କରିବା ବି ଭଲ ନୁହଁ।
ହୁଁ ହୁଁ।
ହଁ ତୁମେ ଦିନକୁ କେତେ ସମୟ ବ୍ୟବହାର କରୁଛ ମୋବାଇଲ?
ମୋର ତ ଏମତି ଆ ମାନେ ମୁଁ ଏମିତି ସବୁବେଳେ ଫୋନ୍ ମୋ ହାତରେ ଥାଏ। ତାପରେ ଯେତେବେଳେ ଶୋଇବା ଟାଇମରେ ଏମତି ମାନେ ଘରେ ସବୁ ଫାମିଲି ସହିତ ଟାଇମ ସ୍ପେଣ୍ଡ କରୁଛ ଯେତେବେଳେ ସେତେବେଳେ ମାନେ ରଖି ଦଉଚି।
ଭଲ ଅଧିକ ସମୟ ମୋବାଇଲ ବ୍ୟବହାର କରିବା ଭଲ ନୁହେଁ।
ହୁଁ ମୋ ଫ୍ରେଣ୍ଡ ବି ଆସୁଛି ଯେତେବେଳେ ଆମେ ଏମତି ବସିକି କଥା
ହଁ। ଏହା ଆଖି ଆଉ ଦେହ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ।
ହଁ।
ହୋଉ ଅନେକ ଯୋଉ ଗୋଟେ ଗୋଟେ ଛୁଆ ଯୋଉ ପଢାପଢି କଥା କହିକି ଘଣ୍ଟା ଘଣ୍ଟା ଗେମ୍ ଖେଳୁଛନ୍ତି। ମୋ ରିଏଲ୍ଲୀ।
ହଁ ଆଜି କାଲି ତ ମାନେ ଗେମ୍ ଗୋଟେ ଗୋଟେ ତ ଧରିଛନ୍ତି ପିଲାମାନେ ସେ ସବୁ ଉଁ ପାଠ ଫାଠ ବି ପଢୁନାହାନ୍ତି। ଖାଲି ଏମିତି ଗେମ୍ ଗେମ୍ ଏମିତି
ଆଉ ସୋସିଆଲ ମିଡିଆରେ ମଧ୍ୟ ହଁ ସବୁ ଏବେ ଏ ଯୋଉ ଜଏନ୍ ହେଇଗଲେଣି। ସୋସିଆଲ ମିଡିଆ ଯେତିକି ଭଲ ସେତିକି ଖରାପ ବି।
ଖରାପ ବି ହଁ। ହୁଁ।
କେତେବେଳେ କେମିତି ସୋସିଆଲ ମିଡିଆରେ ଆମକୁ ଠିକ୍ ସୂଚନା ମିଳେ ଭଲ। ଖବର ମିଳେ ସବୁ ସବୁ ମାନେ ବହୁତ ଇମ୍ପୋର୍ଟାଣ୍ଟ କଥା ବି ଛଡାଯାଏ ଆ କୌଣସି ଖବର ସବୁ ଦେଖିବା ପାଇଁ କିନ୍ତୁ ସେ ସବୁ ବିଷୟରେ ନ ଜାଣି ପିଲାମାନେ ସବୁ ହଁ ପିଲାମାନେ ସୋସିଆଲ ମିଡିଆ ର ସବୁ ଖରାପ ବ୍ୟବହାର କରୁ
ହୁଁ ହୁଁ।
ଆଉ ତୁମେ କେତେ ସମୟ ଦିନରେ ମୋବାଇଲ୍ ୟୁଜ୍ କରୁଚ?
ମୁଁ ଏଇ କ୍ଲାସ ସବୁ ଯେତେବେଳେ ହଉଛି ତାପରେ ପଢା ପଢି ବି ହୁଏ। ସେତେବେଳେ ଆଉ ଟିକେ ଏମିତି ଭିଡିଓ ବି ଦେଖେ। ଆଉ ମାନେ ଆଟେଣ୍ଡ ଫାଟନଡ୍ କରୁନା କି, ମାନେ ଫ୍ରି ଟାଇମ୍ ରେ ଏମତି। ଟାଇମ୍ ହିଁ ତ ମିଳେନି ନା ମାନେ ସବୁଙ୍କ ଏମିତି କାମ ବି ଥାଏ। ହଁ। ମାନେ କାମ ପାଇଁ ହିଁ ମୋର ଫୋନ ବେଶୀ ୟୁଜ ହୁଏ।
ହଁ।
ହୁଁ। ତମେ କେମିତି ମାନେ କେତେ ଦିନି ଧର?
ମୁଁ ଏଇ ସକାଳୁ ଉଠିକି ଫୋନ୍ ଧରେନି, ସକାଳୁ ଉଠିକି ଟିକେ ପଢା ପଢି କରେ ତାପରେ ଖାଇଲା ବେଳେ ମଧ୍ୟ ଟିକେ ଦେଖିଦିଏ। ତାପରେ କିଛି ମୋବାଇଲ ଦେଖିନାହିଁ, ତାପରେ ଅନଲାଇନ କ୍ଲାସ ଦି ଦିଘଣ୍ଟା ହୁଏ।
ହୁଁ।
ଅନଲାଇନ କ୍ଲାସ ପରେ ଆଉ ମୋବାଇଲ ଦେଖେନି, ଗାଧେଇ ଖାଇକି ଶୋଇ ପଡେ ପୁଣି ତିନିଟା ଉ ଚାରିଟା ବେଳେ ଟିକେ ମୋବାଇଲ ଦେଖିଦେଇକି ବାହାରକୁ ଟିକେ ବୁଲେ।
ହଁ ବାହାରେ ତ ବୁଲି ଧରିକି ସନ୍ଧ୍ୟା ବେଳେ ଆମ ପୁଅକୁ ଟିଉସନ ନେଇକି ଯାଏ। ତାପରେ ମୋବାଇଲ ଆଉ ବେଶୀ ଦେଖେନି, ସନ୍ଧ୍ୟାବେଳେ ଟିକେ ଦେଖି ଦେଇକି ତାପରେ ରାତିରେ ପାଠ ପଢେ ଶୋଇ ଶୋଇଲା ବେଳକୁ ଟିକେ ଦେଖେ ସେତିକି।
ହୁଁ- ହୁଁ- ହୁଁ। ଆଚ୍ଛା।
ଆଉ ଗୋଟେ ମଜାଦାର କଥା କହିବି ଶୁଣିବ?
ହୁଁ।
ଏଇ ଯୋଉ ସଣ୍ଡେ ଟା ଗଲା ରବିବାର
ହଁ।
ମୁଁ ଆଉ ମୋ ଭାଇ ଯାଇଥିଲୁ ବଜାରକୁ।
ଆଚ୍ଛା।
ତାପରେ କଣ ହେଲା କହିଲା ଆମେ ଫଳ କିଣୁଥିଲୁ ହଠାତ୍ ଗୋଟିଏ ଛୋଟ ମାଙ୍କଡ ଟେ ଆସି ସେ କଦଳୀ ଯୋଉ କଦଳୀ ଫେଣା ଟା ଉଠେଇ ନେଇ ଦୋଡି ପଳେଇଲା।
ସେ ଯୋଉ ଦୋକାନ ବାଲାର
ହଁ- ହଁ ତାପରେ ଦୋକାନୀ କଣ କଲା ନା ସେ ମାଙ୍କଡ ପଛରେ ଦୌଡ଼ିଲେ। ସମସ୍ତେ ହସିଲେ। ତାପରେ ଉଁ, ସେ ଯୋଉ ମାଙ୍କଡ କଣ ଆଉ ସେ କଦଳୀ ଫେରେଇବ କି?
ହଁ ସେ ତ ନେଇଯିବ ନା।
ହଁ ସେ ଗଛ ଉପରକୁ ଚଢି ବସି ଆରାମ ରେ ତାର କଦଳୀ ଖାଇଲା
ହୁଁ ଆଛା
ଆଉ ତାପରେ ତାକୁ ମାଙ୍କଡ ଟାକୁ ଡରେଇବାକୁ ସେ ଦୋକାନୀ କଣ କଲା ନା ଏମିତି ହାତ ହଲଉଥିଲା ବାଡ଼ି ଦେଖାଉଥିଲା ସେ ଯଉ ମାଙ୍କଡ଼ ଟା କଣ କଲା ପାନା ସେ ଦୋକାନୀ କୁ ଦେଖିକି ସେମିତି ହାତ ହଲେଇଲା।
ଉଁ ହୁଁ।
ନହେଲେ ସମୁ ସବୁ ଲୋକ ସହିତ ପିଜୁ ହସିଲେ।
ଏଇଠୁ ଏବେ ମାଙ୍କଡ ଆମ ଏଠି ବି ମାନେ ବହୁତ ଆସୁଛନ୍ତି ଏବେ ଏ ଯୋଉ ଆମ୍ବ ଯେତେବେଳେ ଥିଲା ସେତେବେଳେ ତ ବହୁତ ଏବେ ଟିକେ କମ୍ ହେଇଯାଇଛି। ମାନେ କେତେ ତିନି ଚାରି ପାଞ୍ଚ ଦିନରେ ଏମତି ଏମତି ପଳେଇ ଆସୁଛନ୍ତି।
ହଁ ମୋର ତ ଏଇ ଆଜି ସକାଳୁ ଆସିଥିଲି।
ହଁ।
ଆଜି ସକାଳୁ ସେମିତି ଏପଟ ସେପଟ ହେଲେ ସବୁ ଆସିକି ଗୋଡେଇଲେ ସେମିତି ପଳେଇଲେ। ଆଉ ଥରେ ଏଇ ଯୋଉ ମାଙ୍କଡ ଆସିଥିଲା ନା ସେ ଏମିତି ଆମ ଯୋଉ ଛାତ ଉପରରେ ଆମ ପାଣି ଟାଙ୍କି ଯୋଉ ପାଇପ୍ ଟା ସବୁ ଷ୍ଟାଣ୍ଡ ହେଇକି ନଥିଲେ ଠିଆ ହେଇକି ସେଇଟାକୁ ଭାଙ୍ଗି
ଆରେ
ସେଇଟା ଭାଙ୍ଗିଦେଲା ଯେତେବେଳେ ସେି ସବୁ ପାଣି ଟାଙ୍କି ଟାଙ୍କ ପାଣି ସବୁ
ଓହୋ।
ପୁଣି ସେ ଗୋଟେ ଲୋକକୁ ଡାକିକି ବାଗେଇଲେ।
ନାଇଁ ଛି ଛି। ହୁଁ।
ହୁଁ ହୁଁ।
ମାନେ ମାଙ୍କଡା ମାନେ ଖଟା ମଟା ଯାହା ଶୁଖେଇବ ସବୁ ଆସ ଟେକି ନେଇ ଯାଉଛନ୍ତି ଛାତ ଉପରୁ
ଆମର ଯୋଉ ବଢି ସବୁ ଶୁଖାନ୍ତି ସେଉରା ବି ମାନେ
ହଁ ହଁ ହଁ। ତମ ଘରେ ବଡି କରନ୍ତି?
ହଁ ଆମ ଘରେ ବଢି ପରା ଯାଏ ଏବେ ତ ହେଇ ପରା ହେଇଥିଲା। ସବୁ ଗୋଟେ ଡବା ପୁରା ଫୁଲ ବଡ ଡବା।
ଆଚ୍ଛା। ଆମର ବି ଅଛି ହଁ ଆମର। କରାଯାଏ ଆମର ବି ଅଛି।
ଓହୋ। ଏଇ ଯୋଉ ସବୁ ଗତ ଥର ଗଲଣିି ନା ଗତ ମାସରେ ଆମେ ସବୁ ପିକନିକ୍ ଯାଇଥିଲୁ। ଗୋଟେ ପାର୍କକୁ ଯାଇଥିଲୁ। ଅ ସେଠି ସବୁ ମିଶିକି ଖେଳୁଥିଲୁ ଗୋଟେ ଆମ ଗୋଟେ ପୁରୁଣା ସାଙ୍ଗଟେ ଦେଖା ହେଲେ ସେ ଦୌଡି ଦୌଡି ଆସିଲା ଆମ ପାଖକୁ।
ହୁଁ।
ବିଲ ଯେ ସେଠାରେ ଘାସ ଅଛି କିନ୍ତୁ ସେଠାରେ କାଦୁ ଥିଲା ସେ ସିଧା କାଦୁଅରେ ଖସି ଖସି ପଢ଼ିଲା। ତା ଜୋତା କାଦୁଅରେ ଅଟକି ଗଲା ତାପରେ ତାକୁ ସମସ୍ତେ ମିଶିକି ଟାଣିକି ବାହାରି କଲେ ସେ କହିଲା ମୁଁ ତ ମାଗେଣାରେ କାଦୁଅ ସ୍ପା କରିଦେଲି।
ଆଚ୍ଛା।
ଏତେ ଯୋରେ ହସିଲେ ଆମ ସାର୍ ମାନେ ସେ ଯୋଉଁ ସବୁ ଏତିକି ଲୋକ ଥିଲେ ସବୁ ହସିଲେ କହିଲେ ରାସ୍ତା ଦେଖ ଦେଖିକି ଚାଲିବ ନା ମୋ ମନ ପୁରା ନ ଦେଖିକି ଅମୁଆ ଦୋଉଡୁଚ।
ହଁ।
ବହୁତ ମଜା ସେତେବେଳେ ଥିଲା।
ହୁଁ ମାନେ ଫିଷ୍ଟ ଫିଷ୍ଟ ବି କରିବ ସବୁ ମିଶିକି ବହୁତ ମଜା ଆସେ ସବୁ ସାଙ୍ଗ ଥିବେ ଏମିତି ବଢିଆ ଲାଗେ।
ହୁଁ।
ତମେ ଫିଷ୍ଟ କଣ କର, ମାନେ ସବୁ ସାଙ୍ଗ ମିଶିକି?
ହଁ ଆମେ କେବେ ଯାଇଁକି କରିଥିଲୁ।
ଆଚ୍ଛା।
ସ୍କୁଲ ବେଳେ କରୁଥିଲା ଆଉ ବେଶୀ କରିନୁ।
ହୁଁ ହୁଁ। ଆଛା।
ଆଜି କାଲି ଯୋଉଁ ଇଣ୍ଟରନେଟ ତ ସମସ୍ତେ ବ୍ୟବହାର କରୁଛନ୍ତି। ସମସ୍ତେ ହଉଛନ୍ତି ଇଣ୍ଟରନେଟ ନଥିଲେ ଇଣ୍ଟରନେଟ ନଥିଲେ ସେ ମୋବାଇଲ ଗୋଟେ ଖେଳ ନା।
ତମେ ଯଦି ଯେତେବେଳେ ମାନେ ଫୋନ ର ରିଚାର୍ଜ ସରିଯାଅ ତମେ କଣ କର କ
ମୋର ରିଚାର୍ଜ ସରିବା ପୂର୍ବରୁ ମୁଁ କଣ କରେ ନା ସବୁ ମୁଭି ସବୁ ଡ଼ାଉ ଡାଉନଲୋଡ କରିଦେଇଥାଏ ଫୋନରେ।
ଆଛା।
ରିଚାର୍ଜ ସରିଗଲେ ମୋବାଇଲରେ କେତେବେଳେ କେମତି ମୁଁଭି ଦେଖେ ଆଉ ଏମିତି ଟିଭିି ଦେଖେ ଏମିତି ପାଠ ପଢେ ଏମତି ଟାଇମ ପାସ୍ ହେଇଯାଏ ଆଉ
ହୁଁ ହୁଁ ହୁଁ ତମେ କଣ ମୁଭି ଦେଖା ମାନେ ଓଡ଼ିଆ ନା ହିନ୍ଦୀ।
ପ୍ରାୟତଃ ହିନ୍ଦୀ ମୁଭି ସବୁବେଳେ ଦେଖିବାକୁ ଭଲ ଲାଗେ।
ହ ହୋ ଆଚ୍ଛା। ମୁଁ ତ ମାନେ ମୁଁଭି ଦେଖେନି କିଏ ଯଦି ଦେଖିଥିବ ବସିକି ମୁଁ ଏବେ କେବେ ଏମିତି ଦେଖି
ହଁ ଏମତି ଗୋଟେ ଗୋଟେ ମୁଭି ବସିକି ଦେଖୁ ଦେଖୁ ଏମିତି ମନ ଲାଗିଯାଇଥିବ ଯେ ମୁଭି ଟା ସରିଗଲେ ଭାରି କଷ୍ଟ ଲାଗେ ବ ସରିଗଲା ମୁଭି ଟା ଏତେ ଭଲ ମୁଭି ଟା ଥିଲା। ଏ ଏମତି ମୁ ବି ଭିତରେ ଏମତି ପଶିଯାଇଥିବୁ ଯେ ଆମ ଘରେ ଲୋକ ସହ ଯ ଡାକି ଡାକି ଡାକି ଡାକି ଆଉ ଶୁଣି ପାରିବୁନି।
ଆଚ୍ଛା। ହ
ତାପରେ ଆସିକି ପାଟି କରିବେ ପୁଣି ଉଠିକି ଯିବୁ ମୁଭି ମଝିରେ ଉଠିକି ଗଲେ ଜମା ଭଲ ଲାଗିବନି।
ମୁଁ ବି ସେଇ ୱାନିଙ୍ଗ।